ଲୋ
ହଁ କୁହ।
ହାଲୋ ହଁ କୁଅ ମୁଁ କଇଲି ଏଇ କଣ ଆଉ ହଁ ଏଇଠି ବସିଚି ଆଉ କଣ କରିବି ଏବେ? ଆଉ ମୁଁ କୋଉଥିଲି କଣ ମୁଁ କିଇଲି ତମର ମାନେ ହଁ ହଁ। ଭଲ ତ ଏବେ ଅଛି ମୋର ଦେହ କିନ୍ତୁ ପ୍ରାୟ ଟାଇମ ଖରାପ ହୁଏ।
ଓ ଓ ହଁ। ଆଉ ଆଉ କଣ କୋଉଥୁଲ?
ତମ ଦେହ ଭଲ ଅଛି ନା?
ଓ ମତେ ତ ସବୁବେଳେ ଥଣ୍ଡା ମତେ ଥଣ୍ଡା ପ୍ରୋବ୍ଲେମ ରହୁଚି। ଥଣ୍ଡା ଟା ମାନେ ଦେହ ରେ ସବୁବେଳେ।
ମୋର ସେଇ ମୋର ବି ସେଇ ଦେହ ଖରାପ ଯୋଉ ହୁଉଚି ମୋର ବି ସେଇ ଦେହ ଖରାପ ଯୋଉ ଥଣ୍ଡା ହିଁ ମତେ ସବୁବେଳେ ଥଣ୍ଡା ମତେ ଛାଡେନି ଟୋଟାଲି।
ସେଇ କଥା ମୁଁ ସେଇ ମାନେ ଯୋଉ ଆୟୁର୍ବେଦିକ ମେଡିସିନ ଆଉ ଏଇ ଯୋଉ ଘର ଇଏ ଯୋଉ ମହୁ ତୁଳସୀ ପତ୍ର ମୁଁ ସେଗୁଡା ଡେଲି ଖାଉ ସେଇଟା ପ୍ରୋବ୍ଲେମ ରେ ରହୁଚି ଥଣ୍ଡା କମୁନାହିଁ। ପେ ଟାଇମ୍ କି ଅଧିକ ଯଦି ପାଣି ଫାଣି ହେବି ଥଣ୍ଡା ଫଣ୍ଡା ପିଇବି
ତା ମାନେ
ଏତେ ବର୍ଷାରେ ମାନେ ଭେ ବର୍ଷାରେ ବର୍ଷାରେ ଭିଜି ତ ସାଙ୍ଗେ ସାଙ୍ଗେ ମତେ ଥଣ୍ଡା ଧରି ନବ
ମୋର ବି ସେଇ ମୋର ତ କାଲି ବର୍ଷା ହେଲା ବୋଲିକି ମତେ କାଲି ରାତିରେ ପୁରା ଛିଙ୍କ ପଡିଲା ଯେ ତାପରେ ଦି ଥଣ୍ତା ଦେହରେ ରହି ରହିକି ଟୋଟାଲି ନ
ହଁ ହଁ ଥଣ୍ଡା ଟା ବି ବେଶୀ ଦିନ ଦେହରେ ରହିଲେ ଦେହ ଖରାପ ହବ।
ବେଶୀ ଦିନ ଦେହରେ ରହି ରହିକି ବା ମୋର ଛାତି ପାଣି ଜମି ଯାଇଥିଲା।
କଣ ହେଲା ପୁଣି?
ମୋର ଛାତିରେ ତ ଛାତି ରେ ପାଣି ଜମି ଯାଇଥିଲା ହଁ ଡକ୍ଟର ଦେଖେଇଲି। ଯେତବେଳେ ପୁରା ଛାତି ପୁରା ଜାମ୍ ହେଇଗଲା ମୁଁ ନିଶ୍ଵାସ ନେଇ ପାଇଲିନି ଯାଇ ଡକ୍ଟରଙ୍କୁ ମାନେ ଜର ହେଲା। ଟା ଛାଡିଲାନି ଆଉ ଟୋଟାଲି ଯେତେ ଜର ମେଡିସିନ ଖାଇଲେ ବି ମାନେ ଜର ଯେତବେଳେ ଭଲ ହେଲାନି ତାପରେ ଉଁ ଡକ୍ଟର ପାଖୁକୁ ଗଲି ଡକ୍ଟର ଏକ୍ସରେ କଲା ପରେ ଜଣା ପଡିଲା। ଛାତିରେ ପାଣି ଜମିଛି ବୋଲିକିନା ତାପରେ ସେଠୁ ମୁଁ ଗଲି କଟକ ଗଲି କଟକରେ ସେଠି ମାନେ ଯୋଉ ଏ ସି ବି ମେଡିକାଲରେ ଆଡମିଟ୍ ହେଲି ଆଡମିଟ୍ ହେଇ ରହିଲା ପରେ ସେଇଠି ପାଣି କଢ଼ା ହେଲା ଛାତିରୁ। ଗୋଟେ ଥରକରେ କଢା ହେଇ ପାରିଲାନି ସବୁ ତାପରେ ପୁଣି ଥରେ ଆଉ ଥରେ ଛୁଞ୍ଚି ଫୁଟା ହେଇକି ଆଉ ଥରେ କଢା ହେଲା। ଦିଥର କରେ କଢା ହେଲା ପାଣି ତାପରେ ଯାଇକି ମୁଁ ଘରକୁ ଆସିଲି ସେଠି ଆଡମିଟ ରହି ତାପରେ ଯାଇକି କିଛି ଦିନ ପରେ ଘରକୁ ଆସିଲି।
ହଁ ଁ ସେଇଥିପାଇଁ ଅଣ୍ଡେଟା ଦେହରେ ବେଶୀେ ସେଥିାଇଁ ମୁଁ ବିଡ ମେଡିସିନ ଖାଇଲିଣି ତଥାପି ମ ଏବେ ନର୍ମାଲ ଅଛି ଯଦି ବର୍ଷା ବର୍ଷା କିଛି ବର୍ଷ ଆଗ ବି ହେଇଯିବ ନା ମତେ କର ଷ୍ଟାର୍ଟ ହେଇଯିବ। ଏମିତି ବି ନର୍ମାଲ ଯଦି ସକାଳୁ ମୁଁ ଯଦି ବିି ଏମିତି ବି ସକାଳୁ ଯଦି ଉଠିବି ନା ମତେ ନିହାତି ପାଞ୍ଚଟା ଛଅଟା ଛିଙ୍କ ମାନେ ଆଗରେ ହେଇି ହେଇଯିବ।
ହଁ ମୋର ବି ସେଇ ସକାଳୁ ଉଠିଲା ମାତ୍ରକେ ମାନେ ଜଲ୍ଦି ଟିକେ ଯଦି ଉଠିବି ଛିଙ୍କ ପଡିବଁ। ସେଏଡି ପାଁଇ ଉଠୁନି। ଆଗରୁ ଯାହା ଉଠୁଥିଲି ଏବେ ମାନେ ଛାତିରୁ ପାଣି କଡା ହେଲା ପରେ ଯେତେବେଳେ ମୁଁ ଆ ଟୋଟାଲ ବି ଉଠୁନି ସେମିତି ମାନେ ଶୋଇକି ନିଦ ଭାଙ୍ଗିଲେ ବି ମୁଁ ସେମିତି ଶୋଇକି ରୁହେ ରୁମ ଭିତରେ ବାହାରେନି ଜମାରୁ। ଆଠଟା ପରେ ଯାଇକି ମୁଁ ଠିକି ଯାଏ ଘରୁକୁ ଯାଏ ବୋଲି।
ଓ ହୋ ମୁଁ ବି ସେଇ ମୁଁ ବି ତ ଏମିତିରେ ବି
ପାଗ ହେଲେ କି ଏଇ ଶୀତ ଦିନ ହେଲେ ସେମିତି ବି ଛିଙ୍କ ହବ ଖାଲି ଶୀତ ଦିନ ସାରା ତ ମୋର ଖାଲି ଛିଙ୍କ ହବ।
ହଁ ଶୀତ ଦିନରେ ବି ମାନେ ଅଧିକ ଶୀତ ଲାଗେ ନା ଥଣ୍ଡା ଭଣ୍ଡା ଧରିଛ ମାନେ ମତେ ମାନେ ଶୀ ତ ମାନେ ଏତେ ଜୋର ହୁଏନି। ବ୍ଲାଙ୍କେଟ ହେ ମ ସୁୁଏ।
ହୁଁ ସେଇଆ ବା ସେ ଥଣ୍ଡା ମତେ ବି ସେମିତି ଥଣ୍ଡା ହୁଏ ଖାଲି ଛାଡେନି ସେ ଶୀଙ୍କ ବି ହୁଏ। ଅ ଆଗରୁ ତ ପ୍ରାୟ ଯେମିତି ସନ୍ଧ୍ୟାବେେଳେ ବି ଶୋଇକି ଉଠିବି ମାନେ ଛିଙ୍କ ଖାଲି ପଡିବ। ଏବେ କିଛି ଦିନ ହବା ନାହିଁ। କିନ୍ତୁ ଏଇ ବର୍ଷା ଯେମିତି ପାଗ ହେଲା କାଲି ରାତିରୁ ମଧ୍ୟ ଛିଙ୍କ ହେଲା।
ଓହୋ
ଥଣ୍ଡା ଯାହାର ପ୍ରୋବ୍ଲେମ ଥାଏ ପ୍ରାୟ ସମସ୍ତଙ୍କର ଏମିତି ହିଁ ହୁଏ ନା
ହଁ ମୋର ଗୋଡ ହାତ ମାନେ ମୁଁ ତ ବହୁତ ପତଳା। ବୁଲୁନି ମୁଁ କିନ୍ତୁ ମୋର ମାନେ ଗୋଡ ହାତ ବିନ୍ଧା ହୁଏ ସବୁ। ଗୋଡ ଫୋଡ ବିନ୍ଧା ହବ ପୁରା ଥଣ୍ଡା ଧରିବ ମାନେ ଗୋଡ ବିନ୍ଧା ହବ।
ନାଇଁ ନାଇଁ ମୁଁ ଫୁଲି ହେଯାଏ ତାପରେ ପୁଣି ଗୋଟେ ଦିନ ପରେ ପୁଣି ମାନେ କମିଯାଏ ପରେ ଏମିତିଆଉ ହୁଏନି।
ହଁ ସେଇଟା ହୁଏ ହଁ ଥଣ୍ଡା ହେଲେ ତ ସେଇଟା ହୁଏ ମାନେ ଇସନ ଭୁଲିଆ ହାରିବା ବି ଜଣ ଜଣଙ୍କର ଥାଏ ଥଣ୍ଡା ହେଇକି ଅଧିକ ସେମାନେ ବି ସେମିତି ମାନେ ଫୁଲିଯାଆନ୍ତି ପୁଣି ମାନେ କିଛି ଦିନ ଥଣ୍ଡା ହେଲେ ହିଁ ଫୁଲିଯାଆନ୍ତି ତାପରେ ପୁଣି ଠିକ ଠାକ ପୁଣି ହେଇଯାଆନ୍ତି ସେମିତି। କିନ୍ତୁ ମୋର ସେତି ଇସାନ ବୁଲିଆ ଟେଷ୍ଟ କରିଥିଲ ଇସାନ ବୁଲିଆ ନାହିଁ କିନ୍ତୁ ହୁଁ ନା ଏମ ଥଣ୍ଡା ହେଲେ ଖାଲି ଯ ଆମର ବିନ୍ଧା ହୁଏ ଆଉ। ହଁ ଛାତିରୁ ପାଣି କଡା ହେଲା ପରେ ମୁଁ ଯେମିତି ଦେଖା ଯାଉଥିଲି ପୁରା ମୁହଁ ଫୁହ ଆହୁରି ସରୁ ହେଇକି
ଥର। ମୋର ଦେହ ଖରାପ ହେଇଗଲା ମାନେ ତାପରେ ଗୋଟ ଗୋଟେ ମାନେ ତାପରେ ଖରାପ ମାନେ ଆଜ୍ଞା ଟେରେ ରିଜମ୍ ଦେଖାଯିବ।
ହୁଁ ହୁଁ ସେ ଆ ଆଡମିଟ ହେଇକି ଯେ ସେ ହାତ ରେ ଗୋଟେ ଛୁଞ୍ଚି ମାନେ ଯୋଉ ସାଲାଇନ୍ ଦିଆହବ ପାଇଁ ଛୁଞ୍ଚି ଗୋଟେ ଫୁଟେଇକି ଭିଡିକି ବାନ୍ଧି ଦେଲେ। ଏତେ କଷ୍ଟ ସେ ମେଡିକାଲରେ ରହିଆସକି ଦିନ୍‌
ମେଡିକାଲ କଥା କୁହନି ମେଡିକାଲରେ ରହିବା ତାର ଦେହ ଖରାପ ହେଇଥିବ ସେତ କଷ୍ଟ ପାଉଥିବ ପାଉଥିବ କିନ୍ତୁ ତା ସହିତ ଯୋଉମାନେ ଥିବେ ବି ମିେଡ କାଲେ ତାଙ୍କୁ ବି ବହୁ କଷ୍ଟ ହଉଥିବ।
କଷ୍ଟ ହଁ ସେଇଟା ସତ କଥା। ହଁ ବା ମୋ ବାବା ମମି ତ ବହୁତ୍ କଷ୍ଟ କରିଛନ୍ତି ମୁଁ ଏତେ ଦିନି ମେଡିକାଲ ରେ ରହିଛି।
ଉଁ ହୁଁ ଯିଏ ବି ଥିବ
ମୋ ବାବା ମମି ଦି ଜଣ ଯାକ ଯାଇକି ଥିଲେ ମେଡିକାଲ ରେ। ଏଁ ମମି ମାନେ ପେସେଣ୍ଟ ସାଙ୍ଗରେ ଜଣେ ରହିପାରିବ ସେଥିପାଇଁ କି ମମି ମୋ ପାଖରେ ରହିବ ମାନେ ସେ ହସ୍ପିଟାଲ ରୁମ୍ ଭିତରେ ବାବାଙ୍କୁ ବାହାର କରିଦେବେ ବାବା ମୁଁ କହିବି ଜଣେ ହିଁ ରହିବ ଆଉ ଜଣେ ରହିପାରିବେନି ବାବା କେ ଯେ ସେମତି ବାହାରେ ୱଟିଙ୍ଗ୍ ରୁମ୍ ରେ ରହିବେ ଯେ ୱଟିଙ୍ଗ୍ ରୁମ୍ ରେ ଯେତେ ମଷା। ନଅ ସଖାଳୁ ରୁ ରାତିରେ ରହିବେ ପୁଣି ସକାଳୁ ଟିକେ ମୋ ପାଖରେ ରହିବେ ଯାହା ଦରକାର ଥିବ ଆଣିକି ଦେବେ ପୁଣି ମାନେ ସାତ ସତାଟା ଆଠଟା ବେଳକୁ ସେଠୁ ବାହାରିକି ଆସିବେ ଏଠି ଅଫିସ କରିବେ ପୁଣି ଅଫିସ ସାରିକି ଇଆଡେ ଇଆଡେ ଅଫିସ ସାରିକି ପୁଣି ଯିବେ ଯାଇ ଯାଇଁକି ଛଟା ବେଳକୁ ସେଠି ପହଞ୍ଚିବେ। ରାତିରେ ରହିବେ ମୋ ପାଖରେ ପୁଣି ସଖାଳୁ ଆସିବେ ଅଫିସ କରିବେ ଏମିତି କରୁଚନ୍ତି ଯେତିକି ହଇରାଣ ହେଇଚନ୍ତି।
ହୁଁ ମେଡିକାଲ ଲାନ୍‌ ଟା ବହୁତ୍ କସ୍‌। ଟ ସେ ପେସେଣ୍ଟ ଠାରୁ ଯିଏ ପାଖରେ ଥିବେ ସେ ଅଧିକା ମାନେ କଷ୍ଟଟା ଅନୁଭବ କରିବେ।
ବହୁତ୍ କଷ୍ଟ ମୁଁ ମୁଁ ମାନେ ମତେ କଷ୍ଟରେ ମୁଁ ଯେତିକି ନ ଶୋଇଛି ବାବା ବି ମୁଁ ଯେତିକି ଦିନ ହସ୍ପିଟାଲରେ ରହିଛି ବାବା କି ମମି ସିଏ ବି ଶୋଇ ନାହାନ୍ତି।
ହୁଁ।
ତାପରେ ଦୋ ଗୋଟେ ଦେ ଦେ ଗୋଟେ ଦିଦିନୀ ବାବା ବି ଗଲେନି ମୋ ଦିଦି ଭୁବନେଶ୍ଵରରେ ରୁହେ ସିଏ ସେ ଠୁ ଆସିବ କଟକ। ଆସିକି ରହିବ ତା ତାର କଣ ଡିୟୁଟି ମାନେ ତାର ଯୋଉ ଜବ୍ ତାର କାମ ସାରିକି ଆସିବ ସେ ଯେ ଏଠି ଆସିକି ରହିବ ନହେଲେ ବାବା ଯଦି ନ ଯିବେ। ବାବା ମମି ବାବା କିହିବେ ମୁଁ ଯିବି ବୋଲି ମୋ ଦିଦି ମନା କରିବ କହିବ ନାଇଁ ତମେ ଆସନି ତମ ଅଫିସ ସାରିକି ଆସୁଛ ଏ ଏତେ ବାଟରୁ ଯାଉଛ ଓ ଶୋଇ ବିି ପାରୁନ ଜମାରୁ ଦିଦି ଜବରଦସ୍ତି ସେ ବାବାଙ୍କୁ ମନା କରି ଦିଦି ରହିଯାଏ ହ ହୋଟେଲର ତିନି ଦିନି ରହିକି ବାବାଙ୍କୁ ମନା କରିବ ଆସିବା ପାଇଁ।
ହୁଁ। ହଁ।
ଆଉ ତମର ମାନେ ଯୋଉ ପୂଜା ଠାକୁରଙ୍କ ପାଖରେ ଭୋଗ ଲାଗି ସାରିଲାଣି?
ନାଇଁ ନାଇଁ ସେ ଲାଗି ଯାଇଥିଲା ଫଳ ଲାଗିଯାଇଥିଲା ଆଉ ଏବେ ମାନେ ହଉଛି ରୋଷେଇ ହଉଛି ଖାଲି ଲାଗିବ।
ହୁଁ ମାନେ ତାପରେ ଲଗା ହେଇକି ତାପରେ ତମ ମାନେ ସମସ୍ତେ ଖାଇବ ନା କଣ?
ହଁ ତାପରେ ଠାକୁରଙ୍କରେ ଲାଗି ସାରିଲେ ତାପରେ ଆମେ ଖାଇବୁ। ସମସ୍ତେ ପାଏ
ହୁଁ ମାନେ ଯୋଉଦିନ ବି ଯା ହା ବି ହୁଏ ରୋଷେଇ ସେଇଟା ସବୁ ଲଗା ହେଇଯାଏ ନା କ କଣ।
ହଁ ହଁ ସପୁ ସବୁଥୁ ହେଇଥାଏ ପୁରା ଦିନ ପିଆଜ ରସୁଣରେ ସବୁ ହୋଇଏ। ତ ଏଟାସ୍ ଆମେ ଯାହା ବି ଖାଉ ତାଙ୍କ ପାଖରେ ଆଗେ ଭୋଗ ଲଗେଇକି ତାପରେ ଆମେ ଖାଉ। ତ ସଖାଳେ ଲା
ହଁ ଯାହା ଘରେ ଥାଆନ୍ତି ସେମାନେ ସବୁ ସେମିତି ହୁଏ ମୁଁ ବି ଜାଣିଚି ହଁ। ହଁ।
ହଁ ତାପରେ ଏଇ ଟିକେ ଯିବି ଗାଧେଇ ପା ଆସିକି ତାପରେ ଭା ଖାଇକି ଟି ଏସ୍ କରି ରେଷ୍ଟ କରି ସାଇଲା ପରେ ହେଟୁ ଟିଉସନ୍ ଲା ହେଡି଼କି ଟିଉସନ୍ ବେଟିକି ତାପରେ ସନ୍ଧ୍ୟା ବେଳେ ପୁ ଖାଏ। କା ସନ୍ଧ୍ୟା ମାନେ ସେଇ ସାତଟା ପରେ ଫୁଣି ଫାଙ୍କା ହେଇଯିବି ତାପରେ ଫୋନ୍ ଟିକେ ମୁଁ ନିଜେ ଟିକେ ପଢ଼ାପଢ଼ି କରେ ତାପରେ ପୁଣି ଖାଇ ଦେଇକି ତାପରେ ଟିକେ
ହଁ ତାପରେ ଖାଇବା ପିଇବା ସବୁ କେତେ ମାନେ କେତେଟାର ରାତି ଖାଇବା ଖାଅ।
ରାତି ଖାଇବା ଆମର ସେଇ ଦଶ ଦଶରୁ ସାଢ଼େ ଦଶ ଇତରେ। ତମର?
ହଁ ଆମର ବି ସେଇ। ଆମର ବି ସେଇ ଦଶଟା ସାଢ଼େ ଦଶଟା। ଉଁ ନା କେ କେବେ ଜଲଦି ଟିକେ ଯଦି ଆମ ମମିର କି କାମ ଥାଏ କହେ ଜଲଦି ଟିକେ ଖାଇଦିଅ ରୋଷେଇ ଗ କାମ ସାରିବାର ଅଛି। ତ ଆମେ ସାଢ଼େ ନଅଟା ଦଶଟା ଭିତରେ ଖାଉ ନ ହେ ନାଇଁ ସେଇ ଦଶଟା ସାଢ଼େ ଦଶଟା ହେଇ ହିଁ ଯାଏ।
ଉଁ ହୁଁ ହଁ ଆଜି ଏ ଦିନ ସାରା କଣ ପ୍ଲାନିଂ ଅଛି କୁଆଡ଼େ ଯିବା ଯିବିର ଲଞ୍ଚ୍ ସେଣେ ତା ସାଢ଼େ ବାରଟାରୁ ସାଢ଼େ ଗୋଟେ ଭିତରେ ଆଉ ସାଢ଼େ ଗୋଟେ ଭି ଭିତରେ ତରେ ଆମର ସରିଯାଏ। ତମର?
ହଁ ହଁ ଲଞ୍ଚ୍ ଆମର ଟିକେ ଜ୍ ଲୋକ ମାନେ ଆମ ଘରେ ଯଦି ଅଧିକ ଲୋକ ଥାଆନ୍ତି ଟିକେ ଦାଦା, ଖୁଡ଼ି ସେମାନେ ସମସ୍ ତେ ଥିଲେ ଆମର ଟିକେ ଲେଟ୍ ହେଇଯାଏ ସମସ୍ତେ ଖିଆ ପିଇଆ ସାରୁ ସାରୁ। ନହେଲେ ନାଇଁ ଏବେ ଗୋ ସାଢ଼େ ଗୋଟେ ଦିଟା ବେଳୁକୁ ଆମେ ଖାଇ
ଆଉ?
ହଁ। ଆଉ ଆଜି ତ ଘରେ ଅଛ ନା କୁଆଡ଼େ ଯିବାର ଯିବା ଅଛି ପ୍ଲାନିଂ କଣ? ନାଁ ସହିତ ବୁଲାବୁଲି କରିବା
ନାଁ ସାଙ୍ଗମାନଙ୍କ ସହିତ କିଛି ନାହିଁ ହଁ ସାଙ୍ଗମାନଙ୍କ ସହିତ ତ କିଛି ଯିବାର ନାହିଁ ଜ ଦି ଆମେ ଯିବୁ ଦିଦି ମୁଁ ଆମେ ସନ୍ଧ୍ୟା ଅଳେ ଟିକେ ଯାଉ ମାର୍କେଟ୍ ଯାଉ ଟିକେ ବୁଲାବୁଲି କରିକି ଖିଆ ପିଇଆଟା ଟିକେ ବାହାରେ କରିକି ଆସୁ ଆଉ।
ହଁ ଫାଷ୍ଟ୍ ଫୁଡ୍ ଦିନିଷ ଟିକେ ଖାଇବାକୁ ଟିକେ ସନ୍ଧ୍ୟା ଏଳେ ଟିକେ ଭଲ ଲାଗେ। ଦେହ ପାଇଁ ଭଲ ନୁହେଁ କିନ୍ତୁ ଇଚ୍ଛା ହୁଏ ଆ।
ହଁ ସେଇଟା ଠିକ୍ କଥା। ତମେ ମାନେ ବାହାରେ କିଛି ବି ଖାଅନା ବାହାର ଜିନିଷ କିଛି ବି ଖାଅନି।
ନାଇଁ ମୁଁ ଖାଇଦିଏ ଘରେ ମାନେ ବାପା ଆଉ ମାମା ଯିଏ ରହିଲେ ସିଏ ଖାଆନ୍ତିନି ଆମେ ବାହାର
ହୁଁ। ଅଁ ହଁ।
ମାନେ ଆଇଁଷ ଖାଉନା ଏମିତି ବିନା ପିଆଜ ରସୁଣରେ ଖାଇଦଉ। ଆଇଁଷ ଆମେ ଟୋଟାଲ ଆଉ ଖାଉନା?
ହୁଁ। ହୁଁ।
ଆଉ କଣ?
ଏଇ ସନ୍ଧ୍ୟା ବେଳେ ଆମେ ଯଦି ହବ ଟିକେ ଯିବୁ ବୁଲି ଟିକେ ବୁଲାବୁଲି ଟିକେ ଆମର ନହେଲେ ଟିକେ ଭଲ ଲାଗେନି ସନ୍ଧ୍ୟାବେଳେ ଯାହାବି ହେଲେ ଟିକେ ଦିଦି ହରିକା କହିବେ ଚାଲ ଟିକେ ଯିବା ବୁଲିକି ଆସିବା ତାପରେ ଆମେ ତିନିଭଉଣୀ ଯାକ ଯିବୁ ଟିକେ ବୁଲାବୁଲି କରିକି ତାପର ଟିକେ କଣ ଖିଆପିଆ କରି ଆସିବୁ ଆଉ। ହଁ। ଦିଦି ବଡ ଦିଦିର ଏକା ମ୍ୟାରେଜ ହେଇଚି ଆମେ ତିନି ହଁ ହଁ।
ହଁ ନାହାନ୍ତି।
ନା ନା। ଆମ ଘରେ ମାନେ ଜଏଣ୍ଟ ଫ୍ୟାମିଲି ଆମର ସବୁ